ହାଲୋ।
ହଁ ହାଲୋ।
ହଁ।
କୁହ କଣ କରୁଚ? ହଁ ହାଲୋ।
ହଁ।
କୁହ କଣ କରୁଚ?
କିଛିନାହିଁ ଏଠି ବସିଚି ଆଉ।
କୋଉଠି ବାହାରେ ନା ଘରେ?
ନାଇଁ ଯୋଉ ଖୁଡିଙ୍କର କାଲି ଭାଇଙ୍କ ବାହାଘର ଥିଲା ଯେ
ହୁଁ।
ତାଙ୍କୁ ଯାଇଥିଲି ମେହେନ୍ଦି ଲଗେଇ ଦେଇକି ଏବେ ଆସିକି ଛାତ ଉପରେ ବସିଚି ଆଉ।
ଅ ହଁ। ମୁଁ ତ ଏଇ ପୁଅ ହଇରାଣ କରୁଚି ତାକୁ ଶୋଇ ଦେଇକିନା ଆସିଲି ମୁଁ ଯାଉଚି ଦେଖା ଛାତ ଉପରେ ଟିକେ ଦେଖିମି। ଆଉ ଡାଟା ଏଇ ଯୋଉ ନେଟୱାର୍କ ଆସୁନି ନା ତଳେ ଟିକେ।
ଆଉ। ବର୍ଷା ପାଇଁ ଟିକେ ନେଟୱାର୍କ ଇସୁ ହେଇଯାଉଚି ତଳେ।
ହଁ।
ଛାତ ଉପରେ ବି କୋଉ ଭଲସେ ବି ଶୁଣାଯାଉନି ବେଳେ ବେଳେ।
ନାଇଁପା ମୁଁ ତ ଛାତ ଉପରୁକୁ ମୋର ତ ଜିଓ ତ ଟିକେ ନେଟୱାର୍କ ବି କମ୍ ଆସୁଚି। ଏୟାରଟେଲ ବି ତ ଆସୁନି ବହୁତ ଇସୁ ହଉଚି।
ହୁଁ। ନାଇଁ ମୁଁ ସୁଜିିକାକେରା ଖାଇଥିଲି।
ସେ ଆମର ବି ସେଇଆ ଆଜି ହେଇଚି।
ହୁଁ ହୁଁ ସେମ ସେମ ଆଉ।
ହୁଁ। ଏବେ ଏ ଦ ସୁଜି କକରା ତ ଛାଣିବାରେ ଦି ତିନି ଘଣ୍ଟା ଲାଗିଗଲା। ମତେ କରେଣ୍ଟ ବି ଅପଡାଉନ୍ ହୋଉଚି। ହୁଁ।
ତାକୁ ବନେଇଦେଲ ସିଝେଇଦେଲ ସଇଲା।
କିନ୍ତୁ ମୁଁ ସୁଜି ପିଠା ଖାଏନି। ମୁଁ କୌଣସି ମିଠା ଜିନିଷ ଖାଇବାକୁ ଭଲ ଲାଗେନି।
ନାଇଁ ଆମର ଛଣା ହବ ଯେ ମତେ କଣ ସା ମାନେ ସାଙ୍ଗେ ସାଙ୍ଗେ ଖାଇବାକୁ ଭଲ ଲାଗିବନି।
ଆଛା।
ହଁ ମୁଁ ହେଟୁ କଣ କରେ ମୁ କରିନି ନାଇଁ ମୁଁ କିଛି ଘଣ୍ଟା ରଖିଦେ ନ ହେଲେ ତା ପରଦିନ ମୁଁ ଖାଇବି। ଧନ୍ୟବାଦ୍
ଆଛା, ଆଉ ରାତିରେ କିଛି ଖାଇବେନି ଆଉ
ହଁ ରାତିରେ ଭାତ ଦିଟା ଖାଇବା ଭାତ ନ ଖାଇଲେ ରାତିରେ ନିଦ ଲାଗିବନି।
ହୁଁ ହୁଁ ହୁଁ ହୁଁ ମୁଁ ତ ଭାତ ଛାଡ଼ି ଦେଲେ କିଛି ଖାଏନି ଆଉ। ହୁଁ ଚାହା ବି ଭାତ ଖାଏ ତା ବ୍ୟତୀତ କିଛି ଖାଏ ନି ମୋତେ ଭଲ ଲାଗେନି।
ନାଇଁ ମୋର ଭାତ ଟା ଫେବରେଟ୍ ଯେତେ ଯା ଖାଇଲେ ବି ମୁଁ ଭାତ ଯଦି ନ ଖାଇବି ରାତିରେ ମୁ ରୁଟି ଯଦି ଗୋଟେ ରୁଟି ଖାଇବି ଯଦି ମୁଁ ଗୋଟେ ଖାଇବି ରୁଟି ଖାଇଲେ ମତେ ରାତିରେ ନିଦ ଲାଗିବନି। ତାହେଲେ ଏପଟେ
ଅନ୍ୟତା ନନ୍ଦିତା ଖାଏନି ସମସ୍ତେ କୁହନ୍ତି ପିଲା ଛୋଟ ଥିଲାବେଳେ ରୁ ରୁଟି ଖାଇକି ରାତିରେ ଶୋଇବା ନା ସେ ହଜମ୍ ହବ ଜଲ୍ଦି ଆ ରାତି ଅନିଦ୍ରା ହବାକୁ ପଡ଼େ ତ ସମସ୍ତେ କୁହନ୍ତି କିନ୍ତୁ ମୁଁ ବଡ଼ ପୁଅ ବେଳେ ଖାଇଥିଲି କିଛି ସାନ ପୁଅ ବେଳେ ବିଲ୍‌କୁଲ୍‌ ବି ଖାଇନି।
ମୁଁ ରୁଟି ଟା ଖାଇଲେ ମତେ ଲାଗେ ଯେମିତି ମୋ ଦେହ ହାତ ଜଳି ଯାଉଚି
ଉଁ ହୁଁ। ସେଟା ଗରମ ଖାଇବାକୁ ପଡ଼େ ଆଉ ତାପରେ ସେଟା ଥଣ୍ଡା ହେଲେ ଭଲ ଲାଗେନି।
ହୁଁ, ଆଉ କଣ ରୋଷେଇ?
ରୋଷେଇ ସେଇ କାକେରା ପିଠା ହେଇଚି ଆଉ ଓମ୍ ଦିନ ବେଳା ଯାହା ହେଇଥିଲା ତର୍କାରୀ ଅଛି ତା ସହିତ ତ କିଛି ଖାଇବେନି କେହି। ଆଉ ମୁଁ ଭାତ ଖାଇବି ଅଛି ଦିନ ବେଳାର ଆଉ। ଆଜି ତ ମଙ୍ଗଳବାରେ ଆଉ କିଛି ହବନି ଆମିଷ ଅଣ୍ଡା ଅଣା ହେଇଚି କାଲି ଯାହା ହବ ଆମ୍ବେଲେଟ୍ ଖାଇବି ହୁଁ। ହଁ
ହୁଁ ଘରେ ସମସ୍ତେ?
ହଁ ଘରେ ଶାଶୁ, ଶଶୁର ବାହାରେ ଅଛନ୍ତି ମାନେ ଘର ବାହାରେ। ସେ ତାଙ୍କର ସବୁବେଳେ ବାହାରେ ବସିକି କଥା ହୁଅନ୍ତି ଘର ଭିତରେ ବସିବେନି।
ହଁ ଯୋଉ ଗରମ ବି ହଉଚି।
ନାଇଁ ଗରମ କଣ ଥଣ୍ଡା ଏଇ ଶିତ ଲାଗୁଥିବ ସେମାନେ ଗୋଟେ ଗୋଟେ କମଳ ଟାଇପ୍‌ର ଘୋଡ଼େଇ ହେଇକିନା ସେ ସେ ବାହାରେ ହିଁ ବସିବେ।
ଉଁ ହୁଁ ତାଙ୍କର ଅଭ୍ୟାସ ଆଉ।
ଅଭ୍ୟାସ ଆଉ ସବୁବେଳେ ସେଠି ବସିବାର ଗପିବାର ଘର ଭିତରେ ଆମେ ଅଛୁ କ ଥା ହେବେନି ନା ସେଥିପାଇଁ ଆଉ।
ହୁଁ ହୁଁ।
ହୁଁ ଉଁ ସିଏ ଅଲ୍‌ଗା ଟାଇପ୍ ର ଲୋକ।
ହୁଁ ହୁଁ।
ହୁଁଁ
ପୁରୁଣା କାଳିଆ ଲୋକ ଆଉ।
ହୁଁ ଉଁ। ଆଉ ସେମାନେ ଖାଇସାରିଲେଣି, ଆଉ ଆମେ ଯାହା ଖାଇବୁ ଭାଇ ତଳେ ତାଙ୍କର ମୋବାଇଲ୍‌ ଦେଖୁଛନ୍ତି। ମୁଁ ଟିକେ ଛାତ ଉପରେ ଆଡେ ପଳେଇ ଆସିଥିଲି ଏଇନା ଆଉ। ହଁ ହୁଁ।
ଭାଇ କଣ କରୁଛନ୍ତି କହୁଥିଲେ?
ଭାଇ ଆମର ଗାଡ଼ି ଚଲାନ୍ତି ଟ୍ରକ୍।
ହୁଁ।
ହଁ ସାଇଟ୍ ଉପରେ କାର୍ ଟା ଅଛି ଆଉ।
ହୁଁ
ପର୍ସନାଲ୍ କିଏ କେତେବେଳେ ଡାକିଲେ ଯାଆନ୍ତି। ସେମତୀ ନାହିଁ, ଘରେ ଥିଲା, ନହେଲେ ନାହିଁ। ଟ୍ରକ୍ ଚଲାନ୍ତି ସବୁବେଳେ। ହୁଁ।
ଆଜି ବୋଧେ ଯାଇନାହାଁନ୍ତି?
ନାଇଁ ଏବେ ତାଙ୍କର ଯୋଉ ସେ ଗୋଟେ ଫେବୃଆରୀ ମାସରେ ଗୋଟେ ବାହାଘରରେ ଯାଇଥିଲେ ନ୍ୟୁଜ ପେପରରେ ଆସିଥିବ, ତମେ ପଢିଥିବ କି ନାଇଁ ମୁଁ ଜାଣିନି। ତୃପ୍ତି ପାଠାଗାର ରେ ଆସିଥିବ ବି। ସେ ତାଙ୍କ ମୁଣ୍ଡକୁ ଜଣେ ବାଡେଇ ଦେଇଥିଲା। ଆଉ କିମସ ହସ ହୁଁ କିମସ ରେ ଏଗାର ଦିନ ରହିଲୁ ଆଇସିୟୁରେ ଗୋଟେ ଦିନ ରହିଲେ ବହୁତ କଷ୍ଟ ପାଇଛନ୍ତି, ଯେ ତାଙ୍କ ମୁଣ୍ଡ ଟିକେ ଦରଜ ରହିଛି ବି ଆଜି ପର୍ଯ୍ୟନ୍ତ ବି ରହିଛି। ମେଡିସିନ ବି ଖାଉଛନ୍ତି, ତାପରେ ବି କିମସ୍ ଦି ତିନ ଥରେ ଯାଇକି ଆସିଲୁଣି। ଦେଖେଇକିନା ମାନେ ଚେକିଂ ପାଇଁ ମାସକୁ ଥରେ ଡାକୁଛି ନା। ଯାଉଛନ୍ତି ଆଉ। ଟିକେ ଆଉ ଭଲ ଲାଗୁନି ତ, ମୁଁ କହିଲି ଗାଡି ଥାଉ। ଡ୍ରାଇଭର ଚଲଉଥିଲା। ଦୁଇ ମାସ ଚଲେଇଲା, ଆଉ ତିନି ମାସ ହେଲାଣି ଗାଡି ଥୁଆ ହେଇଛି। ଏବେ ଘରେ ଅଛନ୍ତି, ଛୋଟ ଗାଡ଼ିଟା ଯାହା ଯେମି ଚଲଉଛନ୍ତି କେତେବେଳେ କେମିତି ଘରେ ଅଛନ୍ତି ସବୁବେଳେ।
ଯିବେ ଏଇ ଖ-ଗରମ ଟା ଟିକେ କମି, ସେ ବାହାଘରରେ ସେ ମାନେ ଝଗଡା ଲାଗିଥିଲେ ହେଲା କି। ସେମାନେ ମାନେ ଯୋଉମାନେ ଡ୍ରିଙ୍କ୍ସ୍ କରିଛନ୍ତି ସମସ୍ତେ ବାହାଘରେ କରନ୍ତିନି କି। ସେମାନେ ତାଙ୍କ ଭିତରେ ଲାଗ ଲାଗିଲେ ଇଏ ପୁଅ କ ଧରି କାଖେଇ ଥିଲେ, କିନ୍ତୁ ସେ ତ ମଦ ପିଇଥିଲା ଇଆଙ୍କୁ ହିଁ ବାଡେଇଦେଲା।
ହଁ।
ହୁଁ ତାଙ୍କ ମୁଣ୍ଡରୁ ବ୍ଲଡ୍ ଜାମ ହେଇଗଲା ସେଇଥିରେ ବହୁତ ପଇସା ବି ଖର୍ଚ୍ଚ ହେଇଗଲା ଆମର। ଦି ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେଇଗଲା। ନାଇଁ ଭଲ ହେଇ ଜାଉ ଠିକ୍ ସେ ଆଉ ମାସ କି ଦି ମାସ ଖଣ୍ଡେ ଯାଉ ହରି ଯିବ ଆଉ କଣ। ଗାଡି ମେଣ୍ଟେନାନ୍ସ ର ବେଶୀ ପଡି ଯାଉଛି ଯି ଟିକେ। ଟ୍ରକ ଟା ନା ବେଶୀ ମାନେ ମେଣ୍ଟନାନ୍ସ୍ ପଡ଼ୁଚି ଏଥିରେ। ଟ୍ୟାକ୍ସ, ସେ ଯୋଉ ଫିଟନେସ୍, ଇନ୍ସୁରାନ୍ସ ଏଗୁଡାସବୁ
ହୁଁ ହୁଁ। ଗାଡି କରିବ ଗାଡି ନ ଲାଗିଲେ ଗାଡି ବି ରୋଜଗାର ଆଉ ଦେଇପାରିବନି। ଗାଡିରେ ଲାଗୁଥିବ ଏଆଡେ ପଇସା ଆସୁ
ହଁ। ନିହାତି ରହିବ ସବୁବେଳେ କାମ ବି ଚାଲୁଚି, ତାପରେ ଟ୍ରକ୍ କଣ ଏବେ ଆଉ ନୂଆ ଆସୁଛି କି, ଆମର ଏବେ ଏଟା କାମ କରିଦେଇଛୁ ଦି ଲକ୍ଷ ଟଙ୍କା ଖର୍ଚ୍ଚ ହେଇଯିବି ହେଥିରେ। ହୁଁ। କଲର ଫଲର କରି କାମ କରିଦେଇଛନ୍ତି ଆଉ।
ଏ ବାହାଘରିଆ ଗଲା ମାନେ ଏଇ ଗଣ୍ଡଗୋଳ ହେଲେବି ଟେନସନ।
ବହୁତ ଟେନସନ, କୁହନି।
ସେ ଦଶ ଦିନି ପୁଅକୁ ବି ତାପରେ ନେଇକି ଯାଇଥିଲି ସେ ହସ୍ପିଟାଲରେ ଦି ଦିନି ରହିଲି।
କିନ୍ତୁ ପୁଅ ସେଠି ରଖିବା ରହିବାକୁ ବି ଦେଲାନି। ଛୋଟ ପିଲାଟା ନା। ତା ଭିତରୁକୁ ବି ଆଲାଉ କଲେନି ଡକ୍ଟର ରହିବା ପାଇଁ। କହିଲେ ଏଠି ପେସେଣ୍ଟ ଅଛନ୍ତି। ଆଉ ତମେ ଛୋଟ ପିଲାଙ୍କୁ ନେଇକି ରଖିବ। ସେ କାନ୍ଦିବ ସେମାନଙ୍କ ଉପରକୁ କଣ ପ୍ରଭାବ ପଡିବ, ନାହିଁ। କରିଦେଲେ, ତ
ହୁଁ ହୁଁ। ସେମାନେ ସାଇଲେଣ୍ଟରେ ଶୋଇବେ ନା। ଖାଇଲେ, ପିଇଲେ, ଶୋଇଲେ ତାଙ୍କୁ କଷ୍ଟ ଷ୍ଟ ହଉଛି ଏଠି। ଗୋଟେ ଗୋଟେ ରୁମରେ ଆଠ, ଦଶ ଜଣ ପେସେଣ୍ଟ ରହୁଛନ୍ତି। ଆଉଁ ଏଇଥିପାଇଁ ମନା କଲେ, ମୋ ଶ୍ୱଶୁର ଥିଲେ। ମୋ ଭାଇ ଥିଲା। ସେ ବାହାଘରରେ ମୋ ଭାଇ ଯାଇଥିଲା ବୋଲି ତ ତାଙ୍କୁ ଉଠିକି ହୁଁ, କିଏ ନେଇଥାଆନ୍ତା? ହୁଁ ଉଁ ଭଲ ହେଇଗଲେଣି ସେ। ମୁଣ୍ଡ ଟା ଟିକେ ଦରଜ ଲାଗୁଚି। ମୁଁ କହିଲି, ସେ କହୁଛନ୍ତି ମୁଁ ଯିବି, ମୁଁ ମନା କରୁଛି।
ଯାଉହାରି, ଏତେ ଦିନ ତ ଗଲା।
ନାଇଁ ପୁରା ଭଲ ହେଇଯାଆନ୍ତୁ।
ହୁଁ, ସେ ବ
ହାତ, ଗୋଡୋ, ମୁଣ୍ଡ ମୁଣ୍ଡି ବୁଲାବୁଲି କରିବ କି କଣ ହବ?
ହୁଁ। ତେବେଳେ ବୁଲେଇନି ଆଜି ପର୍ଯ୍ୟନ୍ତ। କି ସେ ବାଉଳି ଚାଉଳି ହଉଥିଲେ ସେଇ ହସ୍ପିଟାଲ ରେ ଯାହା। ଯାହା ମନକୁ ଆସିଥିଲା କହୁଥିଲେ କିନ୍ତୁ ଏବେ ପୁରା ଠିକ୍। ଠାକ୍ ଅଛନ୍ତି। ହଁ ଜାଣିପାରୁଛନ୍ତି ଗାଡି ଫାଡି ଚଲଉଛନ୍ତି। ବାଇକ୍ ଚଲଉଛନ୍ତି। କାର୍ ବି ଚଲଉଛନ୍ତି ଏବେ।
ହୁଁ। ଠିକ୍ ହେଇ ଯାନ୍ତୁ ଆସ୍ତେ ଆସ୍ତେ ଆଉ। ଦେଖେଇ ଦେଇ ଚେକଅପ୍ କରିଦିଅ। ସେ ଭଲ ହେଇଗଲେ ଏକାଥରେ ଯିବେ ଆଉ।
ହଁ। ତମ ଖୁୁଡି ଘରଟା ତମ ମାନେ ଘର ପାଖରେ ନା ଗୋଟେ ଖଞ୍ଜାରେ ଲାଗିଛି?
ହଁ ହଁ, ଗୋଟେ ଖଞ୍ଜା ପୁରା।
ହୁଁ।
ତାଙ୍କ ଛାତ କୁ ଆମ ଛାତ ଆଉ। ଖାଲି ମଝିରେ ଯିବା ଆସିବା ପାଇଁ ଗ୍ୟାପ୍ ଅଛି।
ହୁଁ ପୁଣି ଏବେ ଶାଶୁଘରୁକୁ ଗଲେ ହେ ଆଉ ଏବେ ଆସିବନି ନା?
ନାଇଁ ଆଉ କଣ ଆଉ ଆସିହବ? ମାସେ ରହିଲିଣି ଆଉ।
ପୁଣି ଯାଇଁ ଖୁଦୁରୁକୁୁଣିରେ ବି ଆସିବ ନା ନାଇଁ?
ଦେଖିଆ ଯଦି ତାଙ୍କ ସହିତ ଗଲି ତ ଆଉ ଆସିହବନି ବୋଧେ।
ବାହାରକୁ ଯିବହାରି ନା?
ହୁଁ। ହଁ ଏକଜାମ୍ ଦେଲେ ଯାଇଁକି ଖାଲି ଆସିବି, ନହେଲେ ହଁ।
ଆଛା। ହଁ
ରାକ୍ଷୀ ପୂର୍ଣ୍ଣିମା ଟା ପଡୁଛି ଅଗଷ୍ଟ ମାସ। ଗ ଅଡୁଆ ମାସରେ ପଡୁଛି ସେ ଆସି ପାରିବ କି ନାଇ ଠିକ ନାଇଁ। ଆମ ସାନର ପୁଣି ଏ ବର୍ଷ ସାତ ତା ଭାଇକି ରାକ୍ଷୀ ଭିଡିବ ଯେ। ବୋଉ କହିଲା କେବେ ଆସିବ ରାକ୍ଷୀ ଭିଡ଼ିବ।
ସାନ ଭଉଣିଟେ ଅଛି ନା?
ହଁ।
ଉଁ ହୁଁ।
ଆମର ଭାଇ ନାହିଁ କି ତାଙ୍କର ଭଉଣୀ ନାହିଁ। ଯେ ସେ ପୁରା ଡେଉଁଛନ୍ତି ଏ ବର୍ଷ ରାକ୍ଷୀ ପୁନେଇ ମୁଁ କହିଲି ତମେ ଡେଉଛ ଯେ ପୁଣି ଆସ। ଆସିଲେ ହେଲାନା ନା ଇଏ ଯିବ ୟା ନାଁ ଦେଇଛନ୍ତି ଦେବେ ସେଣ୍ଟ। ପିଲା ସେମୀତି ମୋ କତିକୀ ଆସିବ ହଁ ଚାଲି ଚାଲି କା ଯିବ।
ହଁ। ଭଲ ହେଇଛି ତମର ଭାଇ ନାହିଁ ତାଙ୍କର ଭଉଣୀ ନାହିଁ ନା।
ହଁ ପା।
ଆଉ
ଭଉଣୀ ଶାଳୀ କହିବୁନି ଭଉଣୀ କହିବୁ ଶାଳୀ ଆମ ଭଉଣୀ
ଅ ହଁ ହଉ ଭଲ ଏମିତି ହେଲେ ତ ଭଲ ଆଉ
ହୁଁ
ହୁଁ ହ
ଆଉ
ଆଉ କଣ
ହ ଆଉ ତାହେଲେ କଣ କର ତାହେଲେ ପରେ କଥା ହବା ଆଉ
ହଉ
ହ୍ୟାଲୋ ହଁ
ହଁ ହଁ ମୁଁ ଭଣ ଯାଇ ବି ଫୋନ କରୁଛନ୍ତି ଟିକେ କମେ
ହଉ ହଉ କଥା